ହଁ।
କହିଲୁ।
ହଁ ଦିଦି କୁହ।
ଆଉ ତମ ପଢାପଢି ଛୁଆଙ୍କୁ କେତେ ଜଣ କରୁଛ ଜଣଙ୍କୁ କଣ?
ହୁଁ ଗୋଟେ ଛୁଆକୁ।
ପଢୁଚି ଛୁଆ?
ହଁ ହଁ ହଁ ଇଂଲିଶ ମିଡିୟମ ଛୁଆ ନା ବୁ ପଢୁଛି।
ଆଜ୍ଞା।
କଉ କ୍ଲାସ ପିଲା?
କେଜି ୱାନ୍।
ମାନଙ୍କୁ କହିଲେ ସେମାନେ ଆରେଞ୍ଜ କରିଦବେ ଆଉ।
ହଁ ମୁଁ ସେ କହିଥିଲି ତାଙ୍କ ମାଆଙ୍କୁ ସେ କହିଥିଲେ ହଉ ଦେଖିକି ମୁଁ କହିବି।
ସାଙ୍ଗ ହେଇକି ଆସିବ ସାଙ୍ଗ କେ ଦେଖା ତାଙ୍କୁ କହିଲେ ସେମାନେ ଆରେଞ୍ଜ କରିଦେବେ।
ଏଇ ଚଗଲା ହଉଚନ୍ତି ପାଠ ମନେ ରହୁନି। ସେଥିପାଇଁ ଗୋଟେ ପ୍ରଶ୍ନ ଟିଉସନ ନହେନେ ଯେମିତି ପାଠ ତା ପାଖରେ ଆଦାୟ କରିବା ଆଉ।
ନେବେ ଛୁଆ ସେଇଥିରେ ଟିଉସନ
ନା ହୁଁ କିନ୍ତୁ ସେ ଛୁଆ ଟା ଭାରି ଭଲ ଛୁଆ। ହେ କିନ୍ତୁ ଟ୍ୟୁଉସନ ଛୁଟି ହେଲେ କହିବ ଦିଦି ମୋ ପାଇଁ ଚକୋଲେଟ୍ ଆଣିବେ ମୋ ପାଇଁ କିଟ୍ କାଟ୍ ଆଣିବେ।
ନେଇକି ଯାଉଚ
ହଁ ମୁଁ ବି ନେଇକି ଯାଏ ଆଉ ଯୋଉ ଦିନ ନ ଯାଇଥିବି ମାନେ ଯୋଉଦିନ ନ ଯାଇଥିବି ପଚାରିବ କାଲ୍ କିଉଁ ନେଇ ଆଏ? ନା ଭଲ ତାଙ୍କ ଭଲ ଲାଗେ ଇଂଲିଶ ମିଡିମ ଛୁଆଙ୍କ ତାଙ୍କ ଯୋଉ ହିନ୍ଦୀ ରାଇନ୍ସ ଗୁଡାକ ଇଂଲିଶ ରାଇନ୍ସ ଗୁଡାକ ମାନେ ଗମେଣ୍ଟ ସ୍କୁଲ ଠାରୁ ମାନେ ତାଙ୍କର ଭଲ ଲାଗେ। ଛୋଟ ବଡୁ ତାଙ୍କର ହିନ୍ଦୀ ଇଂଲିଶ ପୁରା ଷ୍ଟ୍ରଙ୍ଗ ହେଇଯାଏ ନା
ହଁ ଓଡ଼ିଆ ମାନଙ୍କର ହିଁ ଇଂଲିଶ ପ୍ରୋବ୍ଲେମ୍ ବେଶୀ କ ଛୁଆ ବେଳ ପଢିବେ ଓଡିଆ ପୁରା
କରିବା। ଦିଦି କ୍ରିଷ୍ଣା କଲର କରିବା ଦି ଘଣ୍ଟା ଆଜି ବସିକି ଆସିକି ତାର ହେଲା ଦିଦି କଲର କରିବା ଏଠି ୟେଲୋ କଲର ଦିଅ ଏଠି ପିଙ୍କ୍ କଲର ଦିଅ
ପଢିଲେ ଇଛା ହବ ପଢ଼େଇବାକୁ ଦୁଷ୍ଟ ହେଲେ ତ ଇନ୍ଟ୍ରେଷ୍ଟ କମି
ହୁଁ
ଯାଇ
ଆଉ ଗାଁରେ ତ ଛୁଆଙ୍କୁ ପଢେଇବୁ ସେ ଦାଦା ପୁଅ ଭାଉଜ ପୁଅ ତାଙ୍କୁ ଆସିକିଥିବୁ ସେ କାଲି ଭୁଲି ଯାଇଥିବେ
ହ
ବହୁତ୍ ମାରେ ମୁୁ ଛୁଆଙ୍କୁ
ଘରେ ପ୍ରାକ୍ଟିସ୍ କରଉଥିବେ ନା ମା ମାନେ ବସେଇକି କର
ନା ମା ମାନେ ବି କରାନ୍ତିନି ଟ୍ୟୁଉସନ ଛୁଟି ହେଲା ଆଉ ଖେଳରେ ମାତିଲେ ପଢିବେ ବୋଲି
ସେ ପ ସବୁ ଯେତେ କହେଇବ ତାଙ୍କୁ ଵସେଇବ ସେତିକି ସେମାନେ ମାନେ ବା ଛୁଆ ଟା କଣ ପଡିବ କଣ ନା ଭାବିକି ଛାଡି
ହଁ
କା ରହିବନି ବଡ ହେଲା ବେଳକୁ ବାଡା କର କଟା ବି ବହୁତ୍ ବଢ ସେ ସେଥିପାଇଁ ଛୁଆ ବେନ୍ଦୁ ପଢେଇବା କଥା ସେଥିପାଇଁ ମୁଁ ଝିଅକୁ ପଢେଇବି ଯଦି
ହଁ ଦି ତିନିଟା ଟ୍ଯୁସନ କୋଉଠି ମିଳିବ ମାନେ ଆଡଜଷ୍ଟ ହେଇଯାନ୍ତା ପଇସା ଟା। ହ୍ୟାଲୋ ଆଉ ଦିଦି କୁହ ଆଜ୍ଞା
ଶୁଭୁଛି ତମ କଥା ନାଇଁ ମଝି ମଝିରେ ନେଟୱର୍କ ବୋଧେ ପଳଉଛି। ହଁ ମୁଁ କୋହିଲି ସେ ତମେ ଏବେ ପଢାପଢି କରୁଛ ବୋଧେ ନା। କମ୍ପିଟେଟିଭ୍ ଦେଉଛ ନା କଣ?
ମୁଁ ଆକ୍ଚୁଲି ମାନେ ଚବିଶ୍ ଘଣ୍ଟା ବସିକି ପଢିପାରେ ନା। ମାନେ ଅଛନ୍ତି ଛୁଆ ପୁରା ଦିନ ରାତି ବସିକି ମାନେ ଖାଇଦେବେ ସେ ବହି ପାଖରେ ବସିବେ। ମାନେ ମୁଁ ସେମିତି କରିପାରେ ନା। ମାନେ ଧର ମୁଁ ଅଧଘଣ୍ଟେ ଘଣ୍ଟେ ପଢିଲି ଧର ଅଧଘଣ୍ଟେ ଘଣ୍ଟେ ପଢିଲି ଦଶ ମିନିଟ୍ ଟିକେ ମୁଁ କୁଆଡେ ବୁଲି ଆସିମି। ନନେ ଟିକେ ଚଲାବୁଲା କରିଦେମି। ମୋ ମାଇଣ୍ଡ୍ ଟା ଟିକେ ଫ୍ରେଶ୍ ହେଇଗଲେ ମୁଁ ପୁଣି ହଁ
ହୁଁ ଟପ୍ପର କୁ ସେଇଥିପାଇଁ ଟପ୍ପର ମାନେ
ହୁ ମୁବି ଓଡିଆ ମିଡିୟମ ହ ଠାତ୍ କିିନି ଯୋଉ ଆସିକି ମାନେ ଏବେ ଇଂଲିଶ ରେ ପଢିଚି। ଆଉ ମୁଁ ଏତେ ଏତେ ଟାଇମବସିକି କେବେ ପଢେନା ପ୍ଲସ୍ ଥ୍ରୀ ର ବି ମୋର ର ସେଭେଣ୍ଟି ପର୍ସେଣ୍ଟ ରେଜଲ୍ଟ ଆସେ ହିଷ୍ଟରୀ ଅନର୍ସ ରେ ମୁଁ କବାଡି ଖେଳେ
ପ୍ଲେୟର ନା ମୁଁ ସବୁବେଳେ ଖେଳରେ ମାତେ। ଏକ୍ଜାମ ଥିବ ଦି ଦିନି ପୂର୍ବରୁ ଏକ୍ଜାମ ଥିବ ଦି ଦିନି ପୂର୍ବରୁ ବସିକି ପଢିବି ବାକି କ୍ଲାସରେ ଯୋଉ ପଢା ହୁଏ ମୁଁ ଟିକେ ମାନେ ଧ୍ୟାନ ସେ ଶୁଣେ ସେଟା ପୁଣି ମନେ ରହିଯାଏ।
ହୁଁ ସେଇଟା ତ ଭଲ କ୍ଵାଲିଟି ଗୋଟେ ସେ ଘୋଷା ବଳ ତ ଭଳିଆ ଘୋଷି ଘୋଷିକା ମନେ ରଖିବ ପୁଣି ତାକୁ ଭୁଲିଯିବ କି ସିଏ କିଛି ଲାଭ ନାହିଁ
ଆମ ମ୍ୟାାମ ଯୋଉ ଥାନ୍ତି ବହୁତ ଗାଳି ଦିଅନ୍ତି ଅଦର ଛୁଆ ମାନଙ୍କୁ ସିଏ ଖେଳିକି ଗୋଟେ ଛୁଆ ପା ଠ ନ ପଢିକି ସିଏ ରଖିବ ସେଭେଣ୍ଟି ପର୍ସେଣ୍ଟ ତୁମକୁ କେତେ ପଢେଇକି ମତେ କହିବେ ତୁ କପି କରୁଚୁ ମୁଁ କଇମି ମୁଁ କାହିଁ କପି କରିମି ସେଥିପାଇଁ ଏକ୍ଜାମ ରୁ ସବୁବେଳେ ସାର ମ୍ୟାଡମ ଫୋକସ ଟା ମୋର ଥିବ ହୁଁ
ହଁ ସେଇଟା ଭଲ ସବୁୁଠୁ ବଢିଆ ସେଇଟା ତ। ଏତେ ସମୟ ବସୁଥିବ ପଢିବାକୁ କିନ୍ତୁ ମନେ ରହୁନଥିବ ମାର୍କ ବି ଅଳ୍ପ ରହୁଥିବ। ସିଏ କିଛି ଲାଭ ନାଇଁ ଯାହା ହଉ କବାଡି ଖେଳୁଚ ନା କୋଉଠି କୋଉଠି ଯାଇକି ଖେଳିଚ?
ମୁଁ ଗଞ୍ଜାମ ଯାଇଚି ଭୁବନେଶ୍ଵର ଯୋ ଯାଇଛି ରେଭେନ୍ସାକୁ ଯାଇଛି ଖେଳତେ। ଆଉ ବାଲେଶ୍ଵର ଆସିଚି ବହୁତ ଜାଗା ଯାଇଚି ଖେଳଥେ ଏଇ ଯୋଉ ନୂଆ ଘରେ ଯୋଉ ନବୀନ ପଟ୍ଟ ବାହାର କରିନଥିଲେ ନା ଯୋଉ ଖେଳ ପଇସା ମିଳିବ ଖେଳିଲେ ହଁ ଆମେ ଖେଳିକି ଲକ୍ଷେ ଜିତିଥିଲୁ ଗୋଟେ ମାସ ଭିତରେ ଖେଳିକି ଲକ୍ଷେ ଟଙ୍କା ଜିତିଥିଲୁ।
ଯା ହଉ କେତେ ଜଣ ପିଲାଙ୍କ ଭିତରେ ସେ ଡିଷ୍ଟ୍ରିବ୍ୟୁଟ ହେଲା?
ଆମେ ବାର ଜଣ ପ୍ଲେୟର ତା ଦେହରୁ ସାତ ଜଣ ଖେଳନ୍ତି ଆଉ ଏକ୍ସଟ୍ରା ପ୍ଲେୟାର ରୁହନ୍ତି। ତ ଯୋଉ ସାତ ଜଣ ଯଉମାନେ ସବୁ ଖେଳରେ ଖେଳୁଥିବେ ସେମାନେ ଟିକେ ଅଧିକ ପାଆନ୍ତି ଆଉ ଯୋଉ ମା ଏକ୍ସଟ୍ରା ହେଇକି ବସନ୍ତି ମାନେ ପାଆନ୍ତି କିନ୍ତୁ ଟିକେ କମ୍ ପାଆନ୍ତି ଆଉ ଉଁ ବାକି ଭଲ ପଇସା ହୁଏ ଗୋଟେ ଗୋଟେ ଟୁର୍ଣ୍ଣାମେଣ୍ଟରେ ହୁଁ ଏଇ ରଜ ଟାଇମ ରେ ଆମର କବାଡି ଖେଳ ହୁଏ ଟୁର୍ଣ୍ଣାମେଣ୍ଟ ହୁଏ ଆମେ ଯାଉ ଖେଳତେ। ତା ଦେହରେ ଥାଏ ଜିତିଲେ ପଚିଶ ହଜାର, ତିରିଶ ହଜାର, ଦଶ ହଜାର ଏଇ ଭଳିଆ ସବୁ ଥାଏ।
ହୁଁ ବଢିଆ ତ ହୁଁ ହୁଁ ହୁଁ ହୁଁ ତାହେଲେ ତମ ଖେଳିବା ଗୋଟେ ପ୍ଲେୟର ଗୋଟେ ଆଉ।
ହୁଁ ବହୁତ ଲୋକ ହୁଅନ୍ତି।
ସାଙ୍ଗଟେ ଆଉ ଏ ହେଁ ହେଁ ଆଉ ଖୋ ଖୋ ଖେଳ ନା ନାଇଁ?
ହଁ ଖୋଖୋ ଖେଳେ ଖୋଖୋ ଖେଳେ ଆଉ ମୋର ରନିଙ୍ଗ ହଉଛି ଲଙ୍ଗ ରନିଙ୍ଗ। ପାଞ୍ଚ କିଲୋମିଟର ମୁଁ ଏ ଏତେ ମେନ ପୋଷ୍ଟରେ ମେଡେଲ ମାରିଥିନି।
ଆଚ୍ଛା ଯିଏ ଯା ହଉ ବଢିଆ ଆଉ।
ନାଲ ଖେଳିତେ ଜିମି ଜିମି ବୋଲି ଯୁଗାଡ ଚାଲିଚି କିନ୍ତୁ ଭଗବାନଙ୍କ ଇଚ୍ଛା ସେ ହେଇପାରୁନି। ନେସନାଲ ସାର୍ଟିଫିକେଟ ଟିକେ ଦରକାର ହଉଛି ନା
ହଁ
ଆଉ ଏଇ ଖେଳ ଖେଳରେ ବି ତମେ ପ୍ରାୟ ଭଲ କରୁଛ ଚାକିରୀ ବି ପାଇପାରିବ। ଯଦି ସେମିତି ଲକ୍ ହେଲା ତ ହଁ ମାନେ। ସେଇଟା ତ ଖେଳରେ ବହୁତ୍ ଆଗରୁ ତ ବହୁତ୍ ଅପରଚୁନିଟି ମିଳୁଥିଲା ଏବେ ତ ଏବେ। ଏତେ ମିଳୁନି ମାନେ ଭଲ ଭଲ ଖେଳାଳି ହଁ
ଆଗରୁ ଦିଦି ଷ୍ଟେଟ ଲେବୁଲରେ ଷ୍ଟେଟେ ଲେବେଲ ସାର୍ଟିଫିକେଟ ଯାହାର ଥିଲା ସେ କୋଟରେ ଜବ ପାଇଯାଉଥିଲା। ଏବେ ସେଟା ବି ଉଠେଇ ଦେଇଛି ନହେଲେ ମୁଁ କେଦିନଠୁ ଜବ ପାଇକି ଜବ ପାଇକି ସାଲାରୀ ପାଆନ୍ତିଣି। ଦି ଦିଟା ତିନି ତିନିଟା ସାଟିଫିକେଟ ଷ୍ଟେଟେ ସାଟିଫିକେଟ ଧରି କି ବୁଲୁଛି। ମାନେ ଯୋଉ ବର୍ଷ ଆମେ ପାଇଲୁ ସେଇ ବର୍ଷ ହିଁ ଉଠେଇ ଦେଲା ସେ।
ଏହେ ସେଇଟା ହିଁ ବହୁତ୍ କଷ୍ଟ।
ହୁଁ ବହୁତ୍ ଛୁଆ କିନ୍ତୁ ଷ୍ଟେଟେ ସାର୍ଟିଫିକେଟ ରେ ପାଇଯାଇଛନ୍ତି।
ସେଟା ତମର ଲକ୍ ଆଉ କଣ କରିବ। ଚେଷ୍ଟା କର କିଛି ଗୋଟେ ଭଲ ଥିବ ବୋଲି ଏମିତି ହେଇଥିବ।
ଆଉ ବହୁତ୍ ଭଲ ଜବ୍ ବି ଧର ଆମେ କବାଡ଼ି ଖେଳରେ ଧର ଜବ୍ ପାଇଲେ କିଛି କାମ ନାହିଁ ଡ୍ୟୁଟି କରିବାକୁ। କରିବା ର ନାହିଁ କେବଳ ପୋଲିସ ଟିମ୍ ତରଫରୁ ତୁ କବାଡ଼ି ଖେଳିବୁ। ଖେଳିବୁ ଆଉ ତ ଜିତିବାର ଅଛି ସେତିକି ମାସକୁ ମାସ ସାଲାରି। ବେଲେ ଡ୍ୟୁଟି କିଛି କରିବା ଆବଶ୍ୟକ ନାହିଁ ତେଲେ ଖାଲି ଖେଲିବୁ।
ହୁଁ ବଢ଼ିଆ।
ଆପଣ ଦେଖିବେ ମାରିକି ଓଡ଼ିଶା ପୋଲିସି ର ଗୋଟେ କବାଡ଼ି ଟିମ୍ ଥିବ ସେମାନେ କେବଳ ଖେଳନ୍ତି।
ଆଚ୍ଛା ଆଚ୍ଛା ମୁଁ ଜାଣିନଥିଲି ଏମିତି ଥାଏ ନା।
ହଁ।
ମୁଁ ବି ସ୍କୁଲ ଟାଇମ୍ ରେ କବାଡ଼ି ଖେଳେ ମୁଁ ବହୁତ୍ ବଢିଆ ଖେଳେ। କିନ୍ତୁ ସେମିତି କିଛି ଅପର୍ଚୁନିଟି ମିଳନି କି ଯାଇକି ଖେଳୁଛି ଆମେ ଏମିତି ସ୍କୁଲ ସ୍କୁଲ ଭିତରେ ଯୋଉ ଖେଳନ୍ତି କବାଡ଼ି ଖୋ।
ମତେ ବି ମିଳିନଥାନ୍ତା। ନା ମୁଁ ଯୋଉ କଲେଜରେ ପଢୁଥିଲି ସେ କଲେଜରେ ଖେଳ ଥିଲା ତ ଗୋଟେ ଗୋଟେ ସାର୍ ଥାନ୍ତି ସେମାନେ ଖେଳନ୍ତିନି କି ୟୁନିଭର୍ସିଟି ବଗରା ନେଇକି ଯାଆନ୍ତିନି। କିନ୍ତୁ ଗୋଟେ ଗୋଟେ କଲେରେ ନେଇକି ଯାନ୍ତି ଗୋଟେ ଟିଚର ଯୋଉ ମାନେ ଇଣ୍ଟେଷ୍ଟ୍ରେଡେ ଥାନ୍ତି ଖେଳ ପ୍ରତି ସେମାନେ ନେଇକି ଯାଆନ୍ତି। ତ ସେଇଠି ଯାଉ ଯାଉ ଖେଳୁ ଖେଳୁ ମାନେ ଭଲ ଖେଳିଲି ନା। ତ ଗ୍ରୁପ ରେ ବି କ୍ୟାପଟେନ ହେଇଗଲି ହୁଁ ଗ୍ରୁପ ରେ ବି କ୍ୟାପଟେନ ହେଇଗଲି। ମାନେ ଭଲ ଲାଗେ ଯେତବେଳେ ତମ ନାଁ ଏନାଉନ୍ସୁ ହବ କ୍ୟାପ୍ଟେନେ ନା ଟା ଏନାଉନ୍ସ ହବ କ୍ୟାପଟେନ ସିଗନେ ଚର ମାରିଲା ପରେ ପଇସା ଟା ହାତକୁ ସିଏ ହାଣ୍ଡଭର କରିବ ସେଟା ଭଲ ଲାଗେ ଟିକେ।
ସେଟା ଗୋଟେ ପ୍ରାଉଡ ଫିଲ୍ ନା ଆଉ ଗର୍ବ ଗୋଟେ ଦେଶ ପାଇଁ ଓଡ଼ିଶା ପାଇଁ। ହୁଁ ସେଟା ସତ ଭଳିଆ ଲାଗୁଥିବ।
ହୁଁ।
ଯାହା ହଉ ଘରେ ବି ସମସ୍ତେ ଖୁସି ଥିବେ ଆଉ।
ହଁ ଫାଷ୍ଟ ରୁ ଯୋଉ ଖେଳିଥିଲୁ ଦଶ ହଜାର ଜିତିଥିଲୁ ଯୋଉ ବ୍ଲକ ଲେବୁଲରୁ। ପଇସା ଆଣିଥିଲି ଆଉ ଯୋଉ ଥର ପଚାଶ ହଜାର ଟଙ୍କା ଆଣିଲି ସାଇନ ମାରିକି ବହୁତ୍ ଖୁସି ଲାଗିଲା। ସେଦିନପଚାଷ ହଜାର ଟଙ୍କା ମୁଁ ସାଇନ୍ ମାରିକି ଆଣୁଛି। ମୋ ବାପା ତ ପ୍ରାୟ ଲୋକଙ୍କୁ ପିଇବା ପାଇଁ ଦେଇ ଦେଇ ଥିଲେ।
ଯାହାହଉ ହଁ ଗୋଟେ ଖୁ
ମାନେ ଯୋଉ ବ୍ଲାକ୍ ଲେବୁଲ ଖେଳଟା ହଉଥିଲା ମାନେ ଆମର ଘର ପାଖରେ ଗୋଟେ ପଡ଼ିଆ ଅଛି ସେଇଠି ହିଁ ହଉଥିଲା। ତ ସବୁ ଲୋକ ଥିଲେ ନା କାହା ଝିଅ କାହା ଝିଅ ଭଲ ଖେଳୁଛି ବାସ୍। ଝିଅ ମାନେ ଏତେ ଭଲ ଖେଳିବେ ମାନେ ଆଗକୁ। ଆଗକୁ ଯିବେ ମାନେ ସେଟା ଖୁସି ପୁଣି ମାନେ ଏମିତି ନର୍ମାଲ ଏସି କାଷ୍ଟର ଛୁଆ ଆଗକୁ ଯିବେମାନେ ସେଟା ତ ଆହୁରି ପ୍ରାଉଡ ଫିଲ୍ ହୁଏ।
ହୁଁ ହୁଁ। ଛୁଆଙ୍କ ପାଇଁ ବାପା, ମାଆଙ୍କ ପାଇଁ ତ ସମସ୍ତଙ୍କ ପାଇଁ ଗର୍ବ। କିନ୍ତୁ ବାହାର ଲୋକ କହିଲେ ଆଉ ଟିକେ ଖୁସି ଲାଗେ ଆଉ।
ମୋ ବାପା ଟିକେ ଖେଳକୁ ବହୁତ ବିରୋଧ କରନ୍ତି କିନ୍ତୁ ଯେତେବେଳେ ଦେଖିଲେ ମୁଁ ଭଲ ଖେଳିି ଲୋକ ଆସି କହିଲେ ହଁ ଝିଅ ଭଲ ଖେଳୁଛି ତାକୁ ଛାଡ ତାପରେ ଧୀରେ ଧୀରେ ତାଙ୍କ ମାଇଣ୍ଡ ବି ଚେଞ୍ଜ ହେଲା କହିଲେ କଣ ଖେଳ ଆଉ।
ଝିଅମାନଙ୍କୁ ଏତେ ପ୍ରାୟୋରିଟି ଦିଅନ୍ତିନି ନା।
ହୁଁ।
ଲ ଲୋକ କହିଲେ ଠିକ ଅଛି ଯଦି ଲୋକ ଖରାପ କହିଦେବେ ତ ଘରଲୋକ ବି ଆଉ ଛାଡ଼ିବାକୁ ରାଜି ହେବେନି।
ଛୋଟ ଡ୍ରେସ ପିନ୍ଧିକି ଖେଳିବେ ଇଏ ସିଏ ତୁ
ହଁ ଠିକ ଠିକ ଗାଁ କଥା କଣ ସହର କଥା କଣ ଏବେ ସବୁ ହେଇଗଲାଣି।
ହୁଁ। ହଉ ଦିଦି ଟାଇମ୍ ହେଇଗଲା ମୁ ରଖୁଛି ହଉ।